ହାଲୋ ହଁ ହଁ ସାର୍ କଣ କରୁଛନ୍ତି?
ମୁଁ ବସିଛି ଆପଣ କେମିତି ଅଛନ୍ତି?
ଭଲ ଅଛି ଆପଣ।
ତ ଟ୍ରାନସ ଉପରକୁ ଯିବା
ହୁଁ।
ତ ଆଜିର ଆମର ଟପିକ୍ ହଉଛି। ବୁଲିବା ଯାତ୍ରା।
ହୁଁ।
ତ ମେସିନ ଆପଣଙ୍କୁ କୋଉଠାକୁ ଯାତ୍ରା କରିଥିଲି କିଛି କହିପାରିବ କି?
ହୁଁ।
ହଁ
ଆପଣ କୁହନ୍ତୁ।
ଯେ ଠିକ ଅଛି ମୁଁ ବର୍ତ୍ତମାନ ଯାଇଥିଲି ଗୋଟେ ପୁରୀ, ତ ପୁରୀ ବିଷୟରେ ମୁଁ କିଛି ଏକ୍ସପେରିଏନ୍ସ ସେୟାର କରୁଛି ଆପଣଙ୍କୁ।
ହୁଁ
ଠିକ୍ ଅଛି।
ହୁଁ।
ତ ବର୍ତ୍ତମାନ ରିସେଣ୍ଟ ପାଞ୍ଚ ପାଞ୍ଚ ଦିନ ତଳେ ମୁଁ ଯାଇଥିଲି ପୁରୀ ଯୋଉଟା ଆମର ଚାରି ଧାମ ରୁ ଗୋଟେ ଧାମ ଜଗନ୍ନାଥ ଧାମ ଶ୍ରୀ ଧାମ ଯାହାକୁ ଶ୍ରୀକ୍ଷେତ୍ର ବୋଲି କୁହାଯାଏ।
ହୁଁ।
ଠିକ୍ ଅଛି।
ହୁଁ।
ତ ଆମର ଗଞ୍ଜାମରୁୁ ମୁଁ ଟ୍ରେନ ନେଇକି ଯାଇଥିଲି ପୁରୀ ସେଠୁ ହୋଟେଲ ନେଇକି ଗୋଟେ ନାଇଟ୍ ସ୍ପେଣ୍ଡ କରିଥିଲି।
ହୁଁ।
ଆଉ ଏ ସେଠି ଏତେ ପ୍ରବଳ ଭିଡ଼ ଜଗାଙ୍କ ଦର୍ଶନ କରିବା ପାଇଁ ଯେ କୁହନି। ଆପଣ କେବେ ଯାଇଛନ୍ତି?
ହଁ।
ଆଚ୍ଛା ଯାଇଥିବେ ଯଦି ନିଶ୍ଚୟ ଜାଣିଥିବେ କୋଉ ପ୍ରକାର ଭିଡ଼ ଲାଗେ?
ହଁ।
ଆଉ ଗୋଟେ କଥା ଜାଣିଛନ୍ତି? ଯୋଉ ଆମର ପବନ ହେଲେ ବିପରୀତ ଦିଗରେ ବାନା ଉଡେ ମହାପ୍ରଭୁଙ୍କର।
ହଁ।
ହଁ ସେଇଟା ବି ସତ। ସେଇଟା ପବନ ହେଲେ ବିପରୀତ ଦିଗରେ ଉଡେ ଜଉପଟେ ପବନ ହୁଏ ତା ବିପରୀତ ଦିଗରେ ବାନା ଉଡେ।
ହଁ।
ଠିକ୍ ଅଛି। ଆଚ୍ଛା ଆଚ୍ଛା। ଆଉ ସେଠି ଅଭଡା‌ ମଧ୍ୟ ମିଳେ।
ହଁ।
ଆଉ ସବୁଠାରୁ ଫେମସ୍ ଯୋଉ ଖାଜା ଖାଜା ଜାଣିଛନ୍ତି ନା ନାଇଁ?
ହଁ।
କେବେ ଖାଇଛନ୍ତି?
ହଁ ମତେ ଭଲ ଲାଗେ।
ଆଛା ଆପଣ କେବେ ଯାଇଥିଲେ?
ଯାଇଥିଲି ଟିକେ ପାଞ୍ଚ ଛଅ ବର୍ଷ ତଳେ।
ସେତେ ପୁରୁଣା ଆଉ ଯାଇନାହାନ୍ତି?
ନାଇଁ।
ଆଛା ନରେନ୍ଦ୍ର ପୋଖରୀ ପୁରୀରେ ନରେନ୍ଦ୍ର ପୋଖରୀ ଦେଖିଛନ୍ତି?
ନାଇଁ।
ଦେଖିନାହାନ୍ତି?
ନାଁ।
ଶ୍ଵେତଗଙ୍ଗା।
ନାଇଁ।
ଆଚ୍ଛା ମୁଁ କହିଦଉଛି ଆପଣଙ୍କୁ
ହୁଁ।
ପୁରୀ ଗଲେ ପୁରୀ ଯି ଯଦି ଯାଉଛନ୍ତି। ଶ୍ଵେତଗଙ୍ଗା ନରେନ୍ଦ୍ର ପୋଖରୀ ଏ ଦିଇଟା ନିହାତି ଭିଜିଟ୍ କରନ୍ତୁ। ଭଲ ଲାଗିବ। ମୋ ଏକ୍ସପିରିଏନ୍ସ କଣ ରହିଲା ମୁଁ ଆପଣଙ୍କୁ କହୁଛି।
ହୁଁ।
ଫାଷ୍ଟ ଆପଣ ପୁରୀ ଯିବେ। ପୁରୀରେ ଏମିତି କେ କେତଟା ଜାଗା ଅଛି ଯୋଉଟାକୁ ଆପଣଙ୍କୁ ଗଲେ ଭଲ ଲାଗିବ ମୋ ହିସାବରେ। ଯେମିତି ଗୋଟେ ଲୋକନାଥ। ଆଉ କୋଣାର୍କ ମନ୍ଦିର ପାଖାପାଖି ଏଟା ଧଉଳିଗିରି।
ଉଁ
ଠିକ୍ ଅଛି। ତାପରେ ଆମ ଯର ପୁରୀରେ ଭିତରେ କହିବ ଗଲେ ଲୋକନାଥ ଧଉଳିଗିରି। ଆଉ ଆଉ ଆଉ ଇଇ ଚିତଗଙ୍ଗା ଆର୍କେଣ୍ଡ ପୋଖରୀ ଏଇ ଓଭରନା ଆଉ ଗୋଟେ ମାତା ମଠ ଅଛି ଯୋଉଟା ଦେଖିଲେ ଭଲ ଲାଗେ ଯାଇକି। ଗୋଟେ ଜଗନ୍ନାଥଙ୍କ ଗୋଟେ ସାକ୍ଷାତ ମୂର୍ତ୍ତି ଗୋଟେ ସ୍ଥାପନ କରାଯାଇଛି।
ଆଚ୍ଛା।
ତା ସବୁଠୁ ବେଶୀ ଭଲ ଲାଗିବ ଯଦି ଆପଣ ମାନେ ରଥଯାତ୍ରାରେ ଯାଉଛନ୍ତି କି ଗୁଣ୍ଡିିଚାରେ ଯାଉଚନି। ତ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ମିଳିବ ଆପଣ
ହୁଁ।
ଠିକ୍ ଅଛି। ଏମିତି ଆପଣ ଫ୍ୟାମିଲି ସହ ଯାଉଚନ୍ତି ତା ଆହୁରି ବଢିଆ କଥା।
ହୁଁ
ଆ ପୁରୀରେ ଏତେ ଶ୍ରଦ୍ଧାଳୁ ଆସୁଚନ୍ତି ଯେ ଆପଣ ଦେଖିଲେ କହ ମାନେ ଜାଗା ନାହିଁ ମାନେ ଲୋଡ ଲୋକଙ୍କ ଠିଆହେବାକୁ ଆଉ। ଏବେ ରିସେନଲି ଯୋଉ ସ୍ନାନ ପୂର୍ଣିମା ଗଲା ଘର
ହୁଁ
ଠିକ୍ ଅଛି।
ହଁ
ସେଠି ବି ବହୁତ୍ ଗହଳି। ମାନେ ଜାଗା ନାହିଁ ଆଉ ରଖିବାକୁ ବାଗ।
ଆପଣ ଯାଇଥିଲେ?
ହୁଁ ହୁଁ ଏ ପାଞ୍ଚ ଦିନି ତଳେ ଯାଇଥିଲି ରିସେଣ୍ଟଲି।
ହୁଁ ହୁଁ
ମୁଁ ତମଙ୍କୁ କହିବିନି ଦିନେ ନା ଦିନେ ଆଉ ଏବେ ପାଞ୍ଚବର୍ଷ ହେବ ବହୁତ ଡେଭଲପମେଣ୍ଟ ହେଲାଣି। ଯାଇକି ନିଶ୍ଚୟ ବୁଲି ଆସନ୍ତୁ ଗୋଟେ। ଯିବେ?
ହଁ ଯିବି।
ଆଚା ଆଚ୍ଛା ଆଉ କୋଉଠି ଯାଇଛନ୍ତି ବୁଲିବାକୁ?
ଅ ମୁଁ ଭୁବନେଶ୍ଵର ଯାଇଛି ଖଣ୍ଡଗିରି, ଉଦୟଗିରି। ଆଉ ଲିଙ୍ଗରାଜ?
ଆରେ ଲିଙ୍ଗରାଜ ଦେଇଚିନ୍ତି ଲିଙ୍ଗରାଜ କୋଉଠି ଅଛି ଆପଣ?
କଁ କହିଲେ?
ଲିଙ୍ଗରାଜ ମନ୍ଦିରଟା ଆମର କୋଉଠି ଅଛି?
ଭୁବନେଶ୍ୱର।
ଭୁବନେଶ୍ୱର?
ହୁଁ
କାହା ସହ ଯାଇଥିଲେ ଏକା?
ନାଇଁ ଆମ ଘର ଟ୍ରିପ୍ ଥିଲା ମୁଁ ଯାଇଥିନି।
ଟ୍ରିପ ଏ
ହୁଁ।
ଆଚ୍ଛା। ବହୁତ ବଢ଼ିଆ ଲିଙ୍ଗରାଜରେ ଭୋଗ ମିଳେ ଖାଇଚଇଁ?
ହଁ ଭୋଗ ଖାଇଚି ତ ଗୋଟେ ମାନେ ପୋଡ଼ା ଟାଇପ୍ ର। ଭୋଗ ଥାଏ ସେଥିରେ ସବୁ ମିଶିକି ଥାଏ।
ଖି
ହୁଁ।
ଆଉ ଗୋଟେ କିଏ ଲୋକଟେ
ଆଉ ଏମତି ଯାଇଚି ପାଖ ପାଖ।
ଉଁ ହୁଁ।
ଆପଣ?
ଏବେ ପୁରୀର ମାତା ମଠ ଯାଇଛନ୍ତି କି ଆପଣ?
ନାଇଁ ଯାଇନି ଆପଣ ଯାଇଛନ୍ତି?
ହୁଁ ମୁଁ କହିବି ନିଶ୍ଚୟ ଯାଆନ୍ତୁ ଥରେ ଟ୍ରାଏ କରନ୍ତୁ। ଠିକ୍ ଅଛି ବୋହୁତ ବଢ଼ିଆ ବଢ଼ିଆ ଜିନିଷ ସେ ଦେଖିବାକୁ ଯାଇ
ହୁଁ।
ଫାଷ୍ଟ୍ ମୁଁ ଦେଖିକି ଶକ୍ ହେଇଗଲି ଗୋଟେ ସାକ୍ଷାତ ମହାପ୍ରଭୁଙ୍କୁ ମୋ ଖୁସିଟା ହିଜୁ ନାଁ ମୁକ ନୁହଁ ତ ଏବେ ତ ପିତ୍ତଳ ମୁର୍ତ୍ତୀକୁ ବ ମୁକୁଟ ବଡ଼ର ସୁନାର ମୁକୁଟ ତା ମଧୁ ପ୍ରଭୁଙ୍କ ମୁଣ୍ଡରେ ଲାଗେ ଯୋଉଟା କି ରିଏଲ ରେ ଲାଗେ। ସେ ଟାଇପ କହୁଥୁନି ଦେଖିବୁ ବହୁତି ବଢ଼ିଆ ଆଉ ଝା ଲାଟା ସୁନ୍ଦର ଆସୁଚି ଆଉ ଯାଉଛି ମାଟିରେ। ତତେ ବହୁତ୍ ଶା ଲାଗିବ ଆ ସେଠାକାର ଭୋଗ ବି ବଢ଼ିଆ।
ଉଁଛ୍ ଆ ଆପଣଙ୍କର କଣ ଧଡ଼ ଧଡ଼ ମନେ କେମିତି ଗୋଟେ ସାଉଣ୍ଡ ଆସୁଚି।
ସାଉଣ୍ଡ ଅସୁଚି। ଏବେ?
ଏବେ ଠିକ୍ ଅଛି।
ଆ ପବନ ହଉଚି ତ।
ଆଚ୍ଛା।
ଆଚ୍ଛା ଏବେ କୁହନ୍ତୁ।
ଉଁ।
ହେଲୋ।
ହାଲୋ।
ହୁଁ କୁହନ୍ତୁ।
ତ ଆପଣ ଆଉ କୁଆଡ଼େ ଯାଇଛନ୍ତି?
ହୁଁ ପୁରୀ ଆଉ ତରା ତାରିଣୀ ଆମ ଗଞ୍ଜାମର ପ୍ରସିଦ୍ଧ ତାରା ତାରୀ ଯାଇଚୁ ନା?
ନାଇଁ ଯାଇନେଇ ଆପଣ ଯାଇଛନ୍ତି?
ହୁଁ ମୁଁ ତ ଯାଇଚି ବଟ ସେଠାରେ ଯୋଉ ପାଉଛ ଅଛି କେତେଟା
ହ୍ୟାଲୋ
ହ୍ୟାଲୋ ଗ କେଟା ପାଉ ଦିନ ଜାଣିଛନ୍ତି ଆଣ? ଜାଣି ନାହାଁନ୍ତି
ନାଁ
ମୁଁ ତ ଗଣିନି ଲୋକାନ କୁନ୍ତି ଆଠଶ ପାଖାପାଖିୁହନ୍ତି ଏବେ ତ ଲିଫଟ୍ ହେଇଗଲାଣି ଆଗେ ସେପଟ ଚଳିଯିବାରୁ
କପଳ ଆସ ଅଧିବାଜୀ ମ
କପିଳାସ ରେ କେତେ କେତେ ପାଖାପାଖି? ହ୍ୟାଲୋ
ସେ ହ୍ୟାଲୋ
ହ
ହ୍ୟାଲୋ
କପିଳାସ କେତେ ପାଖ ପାଖାାଖି
କପିଳାଶ ତେରଶ ବାବନ ପାହୁଛ।
ସବ ଭବନ ବା ତାପଲେ ଆପଣ ଯାଇଛନ୍ତି।
ହଁ କପିଳାସ ଯାଇଛୁ
ହଁ ଆଛ କପିଳାଶର
ହଁ
ଶୁଭୁଛି ସୋଇଥିରେ
ହଁ
ଶବୁଛି କି ସୋଇଜ୍ ରେ
ହଁ ଶୁଭୁଛି
ଠିକ୍ ଅଛି
ହୁଁ
ହ୍ୟାଲୋ
ହଁ
ପୁରା ସି ବି ଦେଇଛି ସେ ସମୁଦ୍ର କୂଳକୁ
କଣ କହିଲି?
ମୁ କହିଲିପୁରରେ ସନ୍ଧ୍ୟାବେଳେ ଦ ଦେଖିଛନ୍ତି
ସନ୍ଧ୍ୟେବେେଳେ?
ଯଉ ଆମ ମହାଦେବ ଦେଖି ଆଳତି କରାଯାଏ ସେତେବେଳେ ଦେଖିଛନ୍ତି କି ଆପଣ?
ନାଇଁ
ଦେଖି ନାହନ୍ତି ମହାଦଦି କି ଆଳତି କରାଯାଏ।
ନାଇଁ
ନଲେ ଆପଣ ଯାଆନ୍ତୁ ଥରେ ଭିଜିଟ କରନ୍ତୁ ଭଲ ଲାଗିବ ଠିକ ଅଛି।
ଯିବା ହୁଁ
ଆଉ ସବୁଠୁ ତ ବଡ କଥା ଯେ ପୁରୀର ଆନ ବଜାରକୁ କବା ଖାଇବା ମଜା।
ଆଛା ଆପଣ ଖାଇଛନ୍ତି?
ଆଉ ପହଲେ ବୈକୁଣ୍ଠ ଦେଖିଛନ୍ତି? ଚାଲ
କଣ ହଁ
ହ୍ୟାଲୋ ଶୁବିଲା?
ହଁ ଶୁଭୁଛି।
ହ୍ୟାଲୋ।
ହଁ।
ମୁଁ କହିଲ ପୁରୀର ପୋଇଲିବୈକୁଣ୍ଟ ଦେଖିଛନ୍ତି କି ମନ୍ଦିର ଭିତରେ ଯୋଉଛି।
ନାଇଁ।
ଘ ଭଲ ଲାଗିବ ତ ଆମ ଟାଇମ ସମୟ ସମପ୍ତ ହେଇ ଯାଇଛି।
ହଁ।